ହ୍ୟାଲୋ
ଶୁଭିଲା
ହଁ ଲାଗିଲା ତାଙ୍କର ବି କଣ ଲାଗୁନି କହିଲେ ମୁଁ କହିଲି ବୋଧେ ସେ ବନ୍ଦ କରିଦେଲିଣି।
ନାଇଁ ନାଇଁ ବନ୍ଦ କରିନାହାନ୍ତି ମୁଁ ତାଙ୍କୁ କଲ୍ କରିଥିଲି ସେ କହିଲେ ଯାହ ଆଜି ଅଛି ଆଜି ଦିନଟା ଭିତରେ ସାରିଦେବା।
ଓ ସେ ପିଲାକୁ ନହେଲେ କହିଲେ ପଛରେ କରିବ ମାନେ ଜଣ ସତ ମୁଁ କଥା ହଉଛି ନା ତୁତେ ଜାଣିଛୁ। ସୀମା କଥା କହୁଛି ଯଉ ଅଭିପସା ତୁ ସାଙ୍ଗେ ସାଙ୍ଗେ କହିଲେ-
କେମିତି ହବ ହଁ। ମୁଁ କହିଲି ତମମାନଙ୍କର ଏକ ଲିମିଟ ପଡୁନି ନା ଇଏ-
ଆମର କଣ ଏବେ କିଛିିବାକୁ ପଡ଼ୁନି।
ଓଉ ଫାଷ୍ଟ ଫାଷ୍ଟ ଯୋଉ ବୋଧେ ପଡିି ଯାଉଛି ନାଇଁ
ଲିମଟ ମାନେ ଏବେ ବା ା କରୁଛ ନା ଆମର ଯାହା କରିବ ଆମ ସୋ କରିବ ତମେ ଯାହା କରିବ ଆମକୁ କେମତି ସ କରିବ
ନାଇଁ ନାଇଁ ଆମେ ସିନା କରୁଛୁ ମୁଁ ତ କଲାବେେଳକୁ ଯୋଉ ହାପି ର କେମିତି ଲିମିଟ୍ ସୋ କରୁଛି ୱାନଏଇଟି ଲିମିଟେ୍ଟ -
କୋଉଥିରେ ଶୋ କରୁଛି।
ଏଇଥିରେ କଲେ ତାର ବୋଧେ ମୁଁ ଭାବିଲି ବୋଧେ କାଲିଠୁ ଆେ କଥା ହେଲୁ ନା ନିହାତି ଦଶ ବାରଟା ଖଣ୍ଡେ। ଅ
ଓହୋ
ହଁ ଲିମିଟ ପଡିଯାଇଛି ସେଥିପାଇଁ ଯା ହଉନି। ତମେ ଆଗରେ କେବେଠୁ ଇଏ କଲଣି?
ମୁ ଏଇ ରଜ ଜଷ୍ଟ ପୂର୍ବରୁ-
ଯାହଁ ହଁ। ହଁ ଆଉ କଣ ଖବର କୁହ? ତମେ ବହୁତ ଜଲ୍ଦି ସମସ୍ତେ ସୁ ମିଶି ଯଅ ନା।
ନା ମତେ ଯି ମାନେ ଲାଗେ ଯ ଆସ ମିଶିଗଲା ସେମିତି ମିଶେ।
ଏତେ ମାନେ ଜଲ୍ଦି ନୁହଁ।
ଜଲଦି ନୁହଁ ଏ ନୁହଁ ମତେ ଯାହା ଟା ଏତେ ଠିକ ଲାଗେ ମୁ ମିଶଯାଏ। କେମତିଆ ହଁ ମୁଁ ତାଙ୍କୁ କହିଲି ମୁଁ କହିବି ଆଜି ଦିନ ମାନ ଅଛି। ଆ ମୁଁ ଏବେ ଟିକେ କଲ ରେ କେତେଥର କଥା ହେଇଗଲିଣି ନା ସେଥିଲାଗି ବୋଧେ ମୋର ବିଜ ଦେଖାଉଉଛି ମୁଁ ତମକୁ କହିବି।
ସେଇଆ
ନାଇଁ ମତେ ବି କହିଲ ହଇରାଣିବ ବୋଲି ଭଲ ଲାଗି ଜଣଙ୍କର ହେଇଯିବ ନା। ହେଇନି ବୋଲି ତ ଏତେ ପରି ମତେ ଭଲ ଲାଗେନ ହଁ କି ମୁଁ ବି ଏମିତି ହଇରାଣ ହଉ ବିକି କରିନି ନ ଥିବ। ଭଲ ଲାଗେନି ସତ କଥା କାହିଁ ମିଛ କଥା କହିବି ହଁ। ମୁଁ ବି ଏମିତି ହଉଥିଲି ମୁଁ ସୀମା କୁ ପଚାଶ ଥର ମୁଁ କ ସୀମା ଟିକିଏ କର ମୋର ହେଇନି ମୁ କହୁଥିଲା ସେମାନେ ବି ସେମତି ଭାବଥିଲେ
ସେୟା ସେ ଟାଇମରେ ଆମେଏବେ ଯେମତି ଆମର ଦରକାର ନିହାତି ଆଉ ଛଅଟା ପ୍ଲିଜ କଲ
ସେ ଗୋଟେ ଦିଦି ସେଇ ଅଭିପ୍ସାଙ୍କର ପାଖରେ ସିଏ ବି ମତେ କହିଲେ ଖ ବରସା ହଉଛି ମୁଁ ରାତିରେ କୁଆଡେ ଯିବି
ହଁ
ଆଜି ଏଇଠି ସୀମା ଦି ଜଣଙ୍କ ନମ୍ବର ଦେଲାଣି ତାଙ୍କ ସହିତ ତାଙ୍କର ବି ଯାହା ବି ହଉ ତ ଥିବ ନଅଟା କି ଆ ଟାଇମ ଟି ଥିବ ନା ନାଇଁ ତା କ ସହିତ କଥା ହେଲା ବେଳକୁ ମୋର ବି ଦେଖେ କରେଣ୍ଟ ନାହିଁ ମୁଁ କେମିତି କୋଉଥିରେ କଥା ହେବି ଚାର୍ଜ ନାହିଁ ଏଇଆ ହଉଛି କଥା
ନାଇ ଉ ଯୋଉ ପାଗଟା ଏବେ ଯୋଉ ଏମିତି ଖରାପ କରୁଛୁ ସେଥିପାଇଁ ସବୁ ପାଇଁ ବେଶୀ ଅସୁବିଧା
ହଉ ଟିକ ଟାଇ ହେଲେ ଦିନ୍ତା ଲଘୁଚାପ ତ ହେଇଛି ଟିକେ ଟାଇି ଦି ଖଣ୍ଡ ହଅନ୍
ଆଉ ତାପରେ ନେଟୱାର୍କ ପ୍ରୋବ୍ଲେମ କାହାର କଣ ହଉଥିବ
ବି ଦେଖ ଆମ କଥା ବାଟେ କିଛି ପ୍ରୋବ୍ଲେମ ନଁ ଆମକୁ ଯୋଉ ଟାକ୍ସ ଦେଇ ତାକୁ ବି ଦି ଦିନିତରେ ଦେଇଛି ତାକୁ କେମିତି କରିବୁ
ତମେ ପୁଣି ତାକୁ କମ୍ପ୍ଲିଟ କରିବ ହଁ
ତାକୁ ବି ତା ଭିତରେ କରିବି ସେ ପୁଣି ଦରକାର ଶାନ୍ତ ପରିବେଶ ଶାନ୍ତ ପରିବେଶ ଘରେ କୋଠୁ ଆସିବ ଏତେ ସେଠି ପୁଣି କରିବାକୁ ପଡୁଛି ଫାଙ୍କା ଟାଇମରେ
ଓହୋ
କବାଟ ଦେଇକି ଫ୍ୟାନ ମାରିକି କଲି ମେ ଟିଭି ସାଉଣ୍ଡ ଆ ଟିଭି ଦେ ଟିଭି ସାଉଣ୍ଡ ବି ଆଠ କରିକି ଆଇଲି ମୋ ସା ଦେଖୁଥିଲେ ତଥାପି ଶୁଧିଲା ହୁଁ ହୁ
ତମ ପାଇଁ ପରଫେକ୍ଟ ଜାଗା ହେଲା ଛାତ ଉପରେ ହେଲା ହା ହା
ଛାତ ଉପରେ ବା ବର୍ଷା ହେଉଥିଲା ଘଡ ଅଡି ମାରୁଥିଲା ମୋତେ ଭାରି ଡର ଘଡ ଘଡି ମୁଁ ସେଉଠୁ ସେଇ ଶିଢି ଘରେ ସେମିତି ବସିକି। ବର୍ଷାରେ ବି ଦେଖୁଛ ମୋର ତ ଦେହ ଖରାପେ ବର୍ଷାରେ କଣ ଓଦା ହେବି ଆଉ ଟିକେ ଟି
ଅ ନା ବା ତମ ମାନେ ସବୁଥିରେ ଗୋଟେ ଟାଇ ପକେଇ ଦଉଛି ନା ଟା
ମୁଁ ତମ ଦିଦି ନିକିତା ଦିଦି ଯିଏ ତମ ନିଜ ଦିଦି।
ନିକି ତାର କିିଏ ମୁଁ ଜାଣିନି।
ନିକିତା ତମ ସେଇପଟ ଲାଗନ ଟି। ତମ ନୁ କୋଉଠି ନା ତମ ଘର କୋଉଠି ଜଗତସିଂହପୁରରେ ଟି। ବର୍ତ୍ତି ଆଛା ନାଇଁ ନାଇଁ ସିଏ ନୁହଁ ତାହାଲେ। ନିକିତା ଦିଦି ଗୋଟେ ଜଗତସିଂହପୁରରେ ମତେ କଲ କରିଥିଲେ। ମତେ ସୀମା କହିଲେ କି ତମେ ତାଙ୍କ ଭଉଣୀ ବୋଲି।
ଓ ମୁଁ ତାଙ୍କ ଭଇ କହିଲି ନାଇଁ ନାଇଁ
ଜାଣିନି ନା ସିଏ ମତେ ନୂଆ ପୋଖରୀ ସରି ସରି ନୂଆ ପୋଖରୀରେ ସରି ଜଗସିଂପୁରୁରେ ଜଗସିଂପୁରୁ ବନାନ୍ତି
ଓହୋ ନାଇଁ ଇଏ ଯୋଉ ଅଭିନିଶାଙ୍କ ଆଙ୍କ ଆଙ୍କ ଘର କୋଉଠି ଅଭିଷ୍ପା ଘର?
ତାଙ୍କ ଘର ଆକ୍ଚୁଆଲି ତାଙ୍କ ଘରଟା ହଉଛି ଆମ ସିଆଡେ ମାନେ ଆମର ଯୋଉ ବଡିଲ ନରୁଆ ଆଗକୁ ବଡିଲ ସେଇଠି ତାଙ୍କ ଗଳି ଭିତରେ ଆଉ ଗୋଟେ ଗାଁ ଆଉ ସିଏ କିନ୍ତୁ ତାଙ୍କ ମାମୁଁ ଘରୁ ପୁରା ଛୋଟ ଳ ରହିଲାଣି ପୁରା ଛୋଟ ବେଳୁ
ଓହୋ ମୁଁ କହିଲି ତାଙ୍କର ବି ସେଇ ରହମା କଲେଜ ନାଇଁ
ହଁ ତାର ବର୍ତ୍ତି ଓନର୍ସ ମୋର କି ମିସ୍ ତାର ବର୍ତ୍ତି କଲେଜ ଥିଲା କିନ୍ତୁ ପ୍ଲସ ଟୁ ମୋର
ଆମର ଏଇଠି ଆଉ
କଣ କରିବା ଆଉ କେମିତି ମୁଁ ମିଶିଯାଏ କଣ ଏମିତି ମତେ ଯ ମାନେ ଠିକ ଲାଗେ ମିଶିଯାଏ ହୁ ନୂଆ ପୋଖରୀ ଦିଦି ଯୋଉ କହୁନି ସିଏ ବି ହଁ ଏଇ ଯୋଉ ନୂଆ ପୋଖରୀ ଦିଦିଙ୍କ କଥା କହୁନି ଆଉ ଇଏ ତାଙ୍କ ସହିତ ମୁଁ କଥା ହେଲି। ତାଙ୍କ ମାନେ ମୁଁ କଥା ହେବି ସେ ବି କଥା ହେବେ। ମୁଁ ସିନା ଜାଣିନି ଏ ବିଷୟରେ ସିଏ ପୁରା ମାନେ କଣ କହିଲ କଥା ଟା ଯେମିତି ବହୁତ ସମୟ ନବ ଧୀରେ ଧୀରେ ଧୀରେ ଧୀରେ କରି ଗୋଟେ ୱାର୍ଡ କୁ ଧର କଣ କରୁଛ। କଣ କରୁଛନ୍ତି ଧୀରେ ଧୀରେ କହିକି କଥା ହୁଅନ୍ତି। ତାଙ୍କଠୁଁ ଶିଖିଲି ଆକଚୁଆଲି ଏମିତି। ଧୀରେ ଧୀରେ କଥା କହିବା ଦରକାର, ହେଲେ ଟାଇମ୍ ଟା ଗଡି ଯିବ ଆଉ।
ଆଁ ଧୀରେ ଧୀରେ କଥା ଯଦି ଗ ମିଶିଯିବ, ତ ବାବା କଥ୍ ଥା ମାନେ କଣ କହିଲ? କଥା କମ୍ ପଡିଯିବ।
ତମେ ତ ମୋଠୁ ଧର ଜାଣିଲଣି କିଛି, ମୁଁ ତ ଜାଣିନି ନା କଲ୍ ଫଲ୍ ଇଏ ତମ କଲଣି କେତେଟା। ତମେ ତ ଜାଣିଛ ଯେ ନାଇଁ ବାର ମିନ୍ଟି ହେ ହେଲେ ହେଲେ ହିଁ ଭଲ। ମାନେ ଭଲ ଅଧିକା ଟାଇମ୍ ହିଁ ଭଲ। ସିଏ ଠିକ୍ ମୁଁ ଯେତେବେଳେ କଲ୍ କରୁଥିବି ଠିକ୍ ଦଶ! ଦଶ ଜିରୋ ଜିରୋ ହେଇଥିବ, ମାନେ ସେ ହଉ ହଉ ରଖୁଛି ମୁଁ ଯାଉଛି ଖାଇବି କହି କାଟିଦେଇଥି ତା'ପରେ ସେ ତାଙ୍କ ଆଡୁ କଲ୍ କରିବେ। ତାଙ୍କ ଆଡୁ କଲ୍ କଲେ ପୁରା ଏଗାର ମିନ୍ଟି ବାର ମିନ୍ଟି ରହିବେ ଆଉ।
ଓହୋ! ତମ କଲ୍ କଲେ ଦଶ ମିନ୍ଟି। ଆଁ ତାଙ୍କ କଲ୍ ଆଇଲେ ଏଗା ବାର ମିନ୍ ଅ ହଁ, ତା'ପରେ
ମୁଁ ମତେ ଭଲ ଲାଗିଲା। ମୁଁ କହିଲି ସୀମା ତୁ ମତେ କାଇଁ ଏ ନମ୍ବର ଦେଲୁ ମୁଁ ତୋ ସହିତ କଥା ହେଇଥାନ୍ତି ନ ହେଲେ ମୋର ହେଇନଥାନ୍ତା। ମତେ ଭଲ ଲା ମୁଁ ତାକୁ ଆପଣ ଆପଣ, ମୁଁ ଫାର୍ଷ୍ଟ ଫାର୍ଷ୍ଟ, ମୁଁ କାହାକୁ କହିନି ଆପଣ ଇଏ କରି କଥା ହେଲି। ସିଏ ଏବେ କଥା ହେବେ କିଛି ନାଇଁ। ଅଧିକ ରେସପେକ୍ଟ କରିଦେଲି ଆଉ, ସେଇଥିଲାଗି ଏମିତି।
ଶ ମିଣ୍ଟି ରେ କଲଟା କଟିଗଲା।
ନାଇଁ, ସବୁବେଳେ ଏମିତି କହିବେ। ଯେତେଟା କଲ୍ ପାଞ୍ଚଟା ଖଣ୍ଡେ କରଛନ୍ତି, ମୁଁ ତାଙ୍କୁ ବୋଧେ ଅଧିକା କରିଚି! ସେ ସବୁ ଭାବିଲିନି। ମୋ କହିବା କଥା ହଉଛି, ତମେ ଯଦି ଜାଣିଛ କିଛି, ମୋତେ କହିଲନି କଣ? ମୁଁ ତ ଜାଣିନି ନା, ମତେ ସୀମା କହିଲା। ସେ ଯଉ ଅଭିିପ୍ସା କହୁଛି। ସେ ମତେ କହିଲା କି ତୁ, ସିଏ ମୋ ସହିତ କଥା ହୁଏ। ସତ କଥା ସିଏ ଯାହା ସହିତ ବି କଥା ହୁଏ
ହଁ।
ମିନ୍ଟି ପରେ, ଯେ ପର୍ଯ୍ୟନ୍ତ ନ କଟିଛି ସେ କଥା ହୁଏ। ମୁଁ ବି ସେଠୁ ଜାଣିଲି, ମୁଁ କହିଲି ହ ହଁ, ଜଣଙ୍କର ଏମିତି ହେଲେ ପ୍ରପର ମିଳିବ। ଜଣେ କଥା ହଉଥିବ ନା କଟି ଯାଉଥିବ। କେମିତି ହେଲା, ମୁଁ ମତେ ବି ଯିଏ କଲ୍ କରନ୍ତି ଧର, ମୁଁ ଘରେ ଅଛି ମୁଁ ମନା କରିଦେଲି। କଟି ଯାଉଥିବ ଅଧାରୁ କେମିତି ହବ! ମୁଁ କାଲି ବି ସେ ଦିଦିଙ୍କୁ କହିଲି ମୁଁ କହିଲି କଟିଯିବ ବେକାର, ମତେ ଭଲ ଲାଗିବନି।
ଅଁ-ଅ
ଚିନା କଟିଯିବ। କେମିତି ଲାଗିବ ତାକୁ! କଟି ଯାଉଛି।
ତା ଟାଇମ୍ ଟା କମ୍ ହେଇଯାଉଥିବ ନା, ତ ଲାଭ କଣ ଅଛି?
ଅଇଛା, ତମର ମୁଁ ଏଇଛା ବସଛି, କଟି ସରିଲା ବେଳକୁ କଟୁଛି କିଛି ଟେନ୍ ସନ ନାହିଁ।
ନାଇଁ, ମୁଁ କାହିଁ କହିଲ, ମୁଁ ବି ଏତେ ଜଲ୍ଲୀ କାହ ସହ ମିଶିପାରେନି। ହେଲା, ମୁଁ ବି ଭାବୁଥିଲି, ମୁଁ କହିଲି କାହା ସହ କଥାହେବି, କେମତି କଥାହେବି, ମୋର ତାଉ। ମୁଁ ଆଉ, କାହା ସହ କଥା ହେବିନି ହେଲା।
ହୁଁ, ହୁଁ, ହେଁ, ହେଁ। ମିଶିଂ! ଆ ନାଇଁ ସତ କଥା, ମତେ କାହାକୁ ଖ-ଖରାପ କହିବାର କିଛି ଇଣ୍ଟେନ୍ସନ ନାହିଁ। ଏମ୍ ତି ଆଉ, ମୁଁ ଯେ ଜାଣିଲି ତା'ପରେ ସେ ମୋତେ ଲାଷ୍ଟ କଲ୍ କରିଥିଲେ, ହେଲାଣି ମୋର କଲ୍ ସରିବାର ଦଶ ଟା ଥିଲା। କୋଡିଏଟା ହେଇଥିଲା ସେ ସେଠି କରିଥିଲେ। ମାନେ ଦଶ ପରଠୁ ସେ କରିଥିଲେ। କୋଡିଏ ଭିତରେ ଚାରି ପାଞ୍ଚଟା ଖଣ୍ଡେ କରିଛନ୍ତି ଆଉ। ମୋ ଠୁ କଥା ହେଲେ ମୁଁ କହଲି ଦିଦି ମୁଁ ଟିକେ, ମାନେ ସିଏ ତାଙ୍କ ଆଡୁ କହିଦିଅନ୍ତି। ମୁଁ କିନ୍ତୁ କହିପାରେନି, କି ଦିଦି ମୁଁ କଲ୍ କରିବିି ଟିକେ କଥାହେବି କଣ? ମୁଁ ଥରେ
କାଇଁ ତମେ ଟ୍ରାକ୍ କହିଲନି, ତମର ଦରକାର ଅଛି, କହିଦେଇଥାନ୍ତ ଦିଦି ଟିକ୍
ହଁ, ମୁଁ କହିଲି କି ମୁଁ ବୋଉର ଟିକେ କାମ କରିବାକୁ ଯାଉଛି। ମୁଁ ଫ୍ରୀ ହେବି, ଆପଣଙ୍କୁ କିହିବି ଆପଣ ଟିକେ କଲ୍ କରିବେ। ହଁ, ହାଁ ମାଇଲେ। ଗଲା ଅଳକୁ, ନାଇଁ ମୁଁ ଟିକେ ଚାର୍ଜ ବସେଇଥିଲି ତ ଆଉ, ସେଥିପାଇଁ କରିନଥିଲି ଏମିତି ହଲେ, ମୁଁ କହିଲି ହଉ ଦି ଦିନ ଖଣ୍ଡେ ଗଲା ମତେ ଭଲ ଲାଗିଲାନି। ନାଇଁ ଗୋଟେ ଜଣଙ୍କ ସହିତ ମୁଁ ସେଇଟା କରିନି, କଲେ ଖରାପ ଲାଗିବନି। ମୁଁ ସେଇଠୁ ଅଭିପ୍ସା କୁ କହିଲି ମୁଁ କହିଲି, ଦେଖ ମତେ ଭଲ ଲାଗୁନି।
ହଁ।
ମୁଁ କହିଲି ମତେ ଭଲ ଲାଗୁନି। ମୁଁ ତାଙ୍କୁ ତା'ପରେ ଆଉ କଲ୍ କଲିିନି। କହିଲି ସିଏ ବି ମତେ କଲେ।
ମୁଁ କହିଲି ସିଏ ଯିଏ କଉଠ! ତା, ମାନେ, ତାଙ୍କର ଜଗତସିଂହପୁର ନୂଆ ପୋଖ ନା କଣ?
ଏଇ ନୁଆପୁର ଆମ ଏଇଠି।
ଓ ଇଆଡ଼େ ଆ। ଓହଁ।
ଆମରି ଇଆଡେ ଭିତରେ ମୋ ମାଉସୀଘର ଆଗ ତାପରେ ନୁଆପୋଖରୀ।
ସେ କଣ ତମଠୁ ଗୋଟେ ବର୍ଷ ସିନିୟର ନା ବଡ ଆଉ ଟିକେ, ଅହୋ।
ମତେ ଯେତେଳେ କହିଲେ ମୁଁ କହିଲି ସୀମାକୁ କହିଲି ମୁଁ କହିଲି ଦେଖେ ମୁଁ ତାଙ୍କୁ ଆଉ କଲ୍ କରିବାକୁ ଚାହୁଁନି, ନା ନାଇଁ ତୁ କରନା ତୁ କନ ଦରକାର ସିଏତ କରୁନାହାନ୍ତି ଆଉ କରନି କଥା ହେଇଯା ତା ସହିତ କଥା ହେଇଗଲି ଥରେ ଆଉ ଗୋଟେ ସାଙ୍ଗଟେ। ନିକି ବୋଲି ଆରେ ତାଙ୍କ ନାଁ ଟା ବୋଧେ ଦିଆ ହେଇନି ସେମାନେ କଲ୍ କରି ସେଥିପାଇଁ ତାଙ୍କ ନାଁ ଟା ଉଠିଯାଇଛି ଆଉ। ସେଠୁ ତାଙ୍କ ସହିତ କଥା ହେଇଗଲି ତାଙ୍କର ବି ନେଟ୍ ପାଇଲାନି କି ସୀମା ମାଙ୍କ ସହିତ ଥରେ କଥା ହେଇଥିଲି। ହେଇଗଲା ମୋର ଆଉ।
ହେ ଯାର ଯା ଯାହା ହେଇଗଲା ଆଉ।
ନାଇଁ ମତେ ନୁହଁ ଏମିତି ମାନେ କଣ କହିଲ ମୁଁ ଯୋଉଟା ନ କରିଥିବି ମତେ ଖରାପ ଲାଗିଲା ରାଗ ଲାଗେନି ମତେ ଗୋଟେ ଉୁଁ ବାଧେ, ଭଲ ଲାଗେନି।
ଏ ନା ତମେ କେମିତି ମୁଁହଁରେ କହିଦିଅ ମତେ କିଏ ଯଦି ଖାଲି ଇଗ୍ନୋର ମାଇଲା ବିଶ୍ୱାସ କର ନେକ୍ସଟ୍ ଟାଇମ ମୋ ନ ହଉ ସେମ ତତେ କହିବିନି କି ମୋର ଏଇଟା କଣ କର କିଚ୍ଛି ଦରକାର ନାହିଁ।
ଆଜିକାଲି କହିବାକୁ ଗଲେ ଏମିତି ହିଁ ହଉଛି ସବୁ ହ
ହେଲା ସେ ଅସମ୍ଭବ ପା ମୁଁ କହିଲି ମୁଁ ମରିବି ପଛେ ଯିବି ପଶିନି ଇଗନୋର ସେମିତିଆ ଲୋକକୁ ମୁଁ ଅନେଇବିନି। ହଁ ପିଲା ଆସୁ ସେଇଆ ନହଲେ ସମସ୍ତଙ୍କର ସେମିତି ନାଇଁ ହେଲା।
ମୁଁ ତମକୁ କଲ୍ କରିଥିଲି ମୋର ସାରିବା ପାଇଁ ତମେ ବି ମୋତେ କଲ୍ କରିଥିଲ ତମର ସାରିବା ପାଇଁ ନା ନାଇଁ?
ହେଲ୍ପ କରିବ ଠିକ ଅଛି ଆଉ ଏଠି ଆଟିଚୁଡ଼ୁ ଦେଖେଇ ଦ ଇଏ ଯୋଉ ରୋଲ କାଢିବୁ ନା।
କାହିଁ ତମର ବାର ମିନିଟ କଥା ହେଲେ କଣ ଟାଇମଟା ବେଶି ମାନେ ୱେଷ୍ଟ କଣ ଦି ମିନିଟ ହେଇଥିଲେ କଣ ୱେଷ୍ଟ ହେଇଯାଉଛି?
କେଜାଣି ସେ କେମିତିଆ ମାଇଣ୍ଡ ସେଟ ସେ ତାଙ୍କର ସେ ଜାଣିଥିବେ।
ଥାଏ ବାରମିନିଟ ମୁଁ ଦେଖିବି ସାତଶ କେତେ ହେଇଥିବ ସେ କଥା ଛଅଶହ ବୋଲି କଁ ମୁଁ କହିଲି ସିମା ଛଅଶହ ବୋଲି ଛଅଶହ କେତେ ସମୟ କଥା ହଉଛନ୍ତି। ମୁଁ କହିଲି ଦଶ ମିନିଟ ହେଲେ ତାଙ୍କ ଆଡୁ କାଟିଦେବେ। ମତେ କହିଲା ତୁ ଥରେ ଦଶମିନଟ ହ ତୋ ଆଡୁ କାଟିଦେ।
ହଁ ତମେ ସେମିତି କହିଲନି ଯେ କାମ ଅଛି ଦିଦି ମୁଁ ରଖୁଛି ନହେଲେ
କରିପାରେନି କାଟିଦିଏନି ମୁଁ କହିଲି କଥା
ନାଇଁ ତମ୍ ପାଖରେ ସେ ଜିନିଷଟା ହେଲା।
ହୁଁ ହୁଁ। ଅଇଁଛା କହୁଥିଲି ନମ୍ବର ଦେଇଚି କିନ୍ତ ତାଙ୍କୁ ନ କହିଲେ ସେ ହଇରାଣ ପୁଣି ମନେହଉଛି ନାଇ ସେ କଥା ହେଇଯାନ୍ତୁ। ସେଇ ଯୋଉ କଲ କରିଥିଲେ। ହଇରାଣ
ହଁ ହଁ।
ଆଉ ଏମିତି ମାଇଣ୍ଡ ଆଉ ଯିଏ ବୁଝିପାରିଲା ବୁଝିପାରିଲା ନହେଲେ ନାଇଁ।
କାହାକୁ ବା ମୁଁ କଷ୍ଟ ଦେବିନି ବ ନିଜେ କଷ୍ଟ ପାଇବି ବାବା ଠିକ ଅଛି ମୁଁ ତମକୁ ବି ହେଲ୍ପ କରିବି।
ହଁ ଆଉ ତ ଗୋଟେ ଦିନ ଟାଇମ ଅଛି ନା ମୁଁ ବି ସେଟା ଜାଣିଛି ଯେ କେମିତି ଲାଗିବ ମୁଁ ବି ଯଦି ସେ ଜାଗା ଥାନ୍ତି ଯା ମୁ ଏ ନାଇ ଯଦି ମୋର ସରି ନଥାନ୍ତା ମୁଁ ବି ଏମିତି
ଆଉ ଟିକେ କଲ କର କଥା ହଁ ଆଉ ଏଇ ଯୋଉ ଦଶ ମିଟିଆ
ହଁ ଏମତି ବା ଏ ଯଉ ଦଶ ମିନିଟ ଚାରି ସେକେଣ୍ଡ ନା କଣ ହେଇଛି ସେ ଚାରି ବି ହେଇନଥାନ୍ତା। ପୁରା ଦଶ ଶୁନ ଶୁନ ସେ କାଟିଦେଇଥାନ୍ତେ ମାନେ ନଅ ମିନିଟ ଛପନ ସେକେଣ୍ଡ ହେଇଥିବ ହଉ ହଉ ରଖୁଛି ବାବା ଡାକିଲେଣି କଇକି କାଟିଦେଇକି ହେଲା। କୁହନି କୁହନି। ଏଇ କାମ କରୁଛେ ମାନେ ଯେତେ ଦିନ କାମ ଟା ହଉ ସିମା କହୁଚି
ହଁ।
ପଟିକୁଲାର ଏମତି କହିହବନି ଯେତେ ଦିନ ବି ହଉ ମଝିରେ ବ୍ରେକ୍ ହଉ। ଜଣଙ୍କ ସହିତ ମିଶିଲେ ପୁଣି ଫୋନଟା ଆସିବ। ହଁତ ଚାଂହିଲେ କଥା ହେଇପାରିବା ନା ନାଇଁ। ମାନେ ନୁହେଁ ଯେ ମୁଁ ସମସ୍ତଙ୍କ ନଂବର ରଖିବି ସେଇଟା କଣ ପସିବୁଲ।
ଯେତେବେଳେ ଆଭେଲେବୁଲ ରହିବ ଆଉ ନିଜର ପୁଣି କିଛି
ତ ନମ୍ବର ରଖିବା ପିଲା ଅଛନ୍ତି କିନ୍ତୁ ମୁଁ ଯିଏ ରଖିପାରିବି ନା ଆଉ।
ହଁ
ହୁଁ। ସେଇ କଥା। ମୁ ଭାବିଲି ମୁଁ କହିଲି ହଉ ମୁଁ ତାକୁ କହିଲି ମୁଁ କିହିଲି ଦି ଜଣଙ୍କୁ ଠିକ କରିଦେ ତୁ ଏକ ତିନି ଜଣ ଆଉ ମୁଁ ବୋଧେ ଯେତେବେଳେ ବି କଲ ହେଲା ତିନି ଜଣ ଆରାମସେ ତ ଜଣଙ୍କୁ ଚାରିଥର ବି ବେଳେ ବେଳେ କରି ହଉଛି। ଆଉ କଥା ହେଇଯିବେ ସରିଲା। ସିଏ କହିଲା ଦେଖିଲା ବେଳୁକୁ ଏଇଆ ଆଉ।
ମଝିରେ ଥରେ ହେଲା କଥା ହେଇ ବେଳେ ବେଳେ ପାଟି ବି ଏବେ କଣ ମାନେ ଜଣେ କହିଲା ସାଙ୍ଗ ମାନଙ୍କ ସହ ଘଣ୍ଟେ ଘଣ୍ଟେ ଆମେ କଥା ହଉଥିବୁ କଲରେ ଜଣା ପଡେନି ଏଥିରେ କଣ ଦଶ ବାର ମିନିଟ ମତେ ବାଧୁଛି। ହଁ ତାପରେ ହାପିର ମୋର ଏଇଠୁ ମିଶିଗଲେ ସଇଲା ଆମେ କଣ ଭାଇ ଭଉଣୀ କ କଥା ହେଲୁନା ଭାଇ ସିଏ କଣ କରିଥିବ ସେଠିସିଏ କଣ ଯଦି ଟିକେ ଝଗଡା ହେଇଯାଇଥିବ ଗଲା ଖାଲି ଫୋନ୍ ଟା ଲାଇନରେ ଥାଏବୋଲି ଆଉ କିଛି କହିହଉନଥାଏ। ଏମତି ହେଇକି ଯା ହଉ କେମିତି
ମୁଁ ମାନେ କଣ କହିଲ ମାନେ ମୁଁ ଭାବେଇ ମୋରି ଭାଗ୍ୟରେ ହିଁ ଏମିତି ଜୁଟନ୍ତି।
ମୁଁ ପା କହିଲି ମୁଁ କହିଲି ନବା ମତେ ମୁଁ ତତେ କହିଛି ବୋଲି ତୁ କରୁଛୁ ଏମତି ହବ ମାନ ତା ଦେହରେ ବି ଆମର କି ଯୁକ୍ତି ତୀ ହେଇଯିବ ହେଲା ବାଡିଆପିଟି ଖାଲି ବଞ୍ଚି କିଏ ହଁ ସେଇ ମତେ କହିଲା ମୁଁ ଜାଣିନଥିଲି ହେଲା ମୁଁ ବସିଥିଲି ତାକୁ ଗୋଟେ ତାର ଭା କିଏ ହଁ ସେଇ କହିଲା କହିଲା ଦେଇ ଏ ଏମତିଆ କଥା ମୁଁ କହିଲି ମୁଁ ଭାବିଲି ମେର ଏଠି କାମ କରୁନୁ ଦେଖିଆ କଣ ହଉଛି ତାପରେ ଆଡ କରିଦବା।
ଟାଇପିଂ କରିନୁ ନା।
ନାଇଁ ନାଇଁ ମୁଁ ଏବେ ଜଷ୍ଟ କଲ୍ ମାନେ ଏବେ ଯଷ୍ଟ ରିସେଣ୍ଟ ମୁଁ ଆଡହେଲି ହେଲା।
ଆଛା ଆଛା ହଁ ମୁଁ ଟାଇପିଂ କରିଥିଲି ରଜ ବେଳେ ମୁଁ ଦେଇ ପାଖରେ ଥିଲି ତ
ହୁଁ ହୁଁ।